ହାଲୋ ଆଜ୍ଞା ନମସ୍କାର। ଏମ ମୋମ ମତେ ବି ସେଇ ମେସେଜ ଟିଏ ଆସିଛି କି? ଆଡିଅର କଷ୍ଟମ ଆର ଆଟ ଏଁ ଗ୍ରାହକ
ଛାଡ଼ନ୍ତୁ ଆପଣ ସେ ଜିନିଷ।
ହଉ ଆ ବୁଝିଗଲେ ତ କୋଉ ମେସେଜ ଷ୍ଟାରୁ ଆସିଛି?
ମୁଁ ଆପଣଙ୍କ କଥା ବୁଝିପାରୁଛି। ଆଉ ଆପଣଙ୍କ ଝିଅ କେମିତି ଅଛି।
ମୋ ଝିଅ ଝିଅ ସେ କ୍ଲିଅର ମ୍ୟାଡ଼ାମ୍ ପଡ଼ିଲା ସେ ଆଉ ମାନେ ମାଷ୍ଟର କ୍ୟାଣ୍ଟିନ୍ ଯାକେ ଆସିଲା ସେଇଠୁ ମାନେ ତା ଘର ରାସ୍ତା ଦେଇକି ଜୀବନୀ କହିଲା ବୋଲି ସେ ସେଇଠୁ ଓହ୍ଲେଇକି ଆଉ ଥରେ ନିଜର ଆଉ ଗୋଟେ କରିକି। ଗଲା।
ଆଜ୍ଞା ଆଜ୍ଞା ମୁଁ ଶୁଣିଛି। ଆଜ୍ଞା ମତେ ବି କହୁଥିଲେ ସିଏ ମୁଁ ତାଙ୍କୁ ଫୋନ କରିଥିଲି କି ପହଞ୍ଚିଲେ ନା ନାଇଁ? ମୁଁ ଘରକୁ ଆସିକି ସମସ୍ତଙ୍କୁ ପଚାରେ ସମସ୍ତେ ମାନେ ପହଞ୍ଚିଲେ ନା ନାଇଁ? ଆଜି ବାକି କେତେ ଚେଣ୍ଟର କଣ ହେଲା ଆପଣ ମତେ କହିଲେ?
ଚେନ୍ଟରର ଗ୍ଲାରିଫି ସେ ଆପଣ କିଛି ଜାଣିନାହାନ୍ତି ତା ବିଷୟରେ? ହାଲୋ ଆପଣ ଜାଣିନାହାନ୍ତି କଣ ହେଇଛି ତା ବିଷୟରେ?
କଣ ଜାଣିନାହାନ୍ତି?
ଏ ମାନେ କଣ ହେଲା ତାର ଜାଣିନଥିଲେ କି ଆପଣ? ଆଉ ତ ଜାଣିଥିଲେ ପୁଣି ପଚାରୁଛନ୍ତି?
ନାହିଁ ଘରକୁ ଯାଇକି କଣ ହେଲା ବନ୍ ଯନ୍ତିନା
ଆଉ ଘରକୁ ଯାଇକି ନା ସେଇଟା ଜାଣିନି। ମୁଁ ବି ଫୋନ କରିନି ମୁଁ ଭଲି ମୁଁ ଭୁଲି ଯାଇଛିି ଏକଚୋଲି ସେ ଯାଇଥିଲା କଥାହବ ବୋଲି।
ବହୁତ ବଢ଼ିଆ କଥା। ଆମର ଯେଉଁ ମିତ୍ର ଅ ଆମେ କଥା ହେଉଥିଲେ କି ଯିବା। ଆଜି ଶେଷ ବେଳକୁ
ହଁ ହଁ।
ସେଇଟା ଯିବା ନା ଆଉ ଗୋଟେ ଜାଗାକୁ ଯିବା?
ଆଉ ଗୋଟେ ଜାଗାଟେ କୋଉଠି?
ପାଣିର ବଗିଚା।
ପାଣିର ୱଟରଗାଡ୍ ଓ ଅ ହଁ। ହଁ ହଁ ବୁଝିଲି ଏଇ ଯୋଉ ଆଜି ବି ଥିଲା ବେଳେ ଯୋଉ ଗୋଟେ ଆ ଚମ୍ବଅ ହଁ, ହଁ ସେ ସେ ମୋର ଜୋଉଡ଼ା ହେଲେବି ଚଳିବ ମୋର ସେମିତି କିଛି ନାହିଁ।
ନା ଆପଣଙ୍କର ଅପେକ୍ଷାରେ ହିଁ ଆମେ ପାଣିର ବଗିଚାକୁ ଯାଇନଥିଲୁ।
ମୋତେ ବି ଲାଗୁଛି ସେଇରା ଭଲ ହବ। କୋଉ ଦିନ ତ, ସବୁଦିନ ତ ଖରା ହୋଉଚି। କୋଉଦିନ ଗୋଟେ ଖରା ଦିନ ଦେଖିକି ପଳେଇଲେ ବଢିଆ ହବ।
ଆଜ୍ଞା ମାନେ କଣ ଏଇଟା ମହାବିଦ୍ୟାଳୟ ଯିବା ବାହାନାରେ ଆସିବେ ନା
ଆଜ୍ଞା ଆଜ୍ଞା। ସେଇଆ ହିଁ କରିବା।
ହଁ ହଁ।
ହ
ଆପଣ ଯା ଆ ମୁଁ ମୋର ମାନେ ଗୋଟେ ଏବେ ଆମର ଆ ସେଇ ଗୋଟ ଏ ନ ମୁ ପରେ କହିବି ସେଟା ଛାଡ଼। ଏନ୍ତୁ ଭାଉଚି କହି କରି
ଆଜ୍ଞା ଆପଣ ପରେ କହିପାରିବେ କେତେବେଳେ ବି କହିପାରିବେ। ଆମେ କେତେବେଳେ ବି ଶୁଣିପାରିବୁ।
ଆଜ୍ଞା ମୁ ତ ମାନେ ଆଖି କଣ ଆଜି ପଡ଼ି ପଡ଼ି ଯାଉଛି ମୋର ମୁଁ ଜାଣିପାରୁନେହିଁ।
ସୋଇ ପଡ଼ନ୍ତୁ ଯଲ୍ଦି।
ହ
ଏବେ ପଡୁଛୁ ମାନେ ଏବେ ହି ଶୋଇ ପଡ ଏବେ ମାନେ ଏଇ ଦଶ ମିନିଟ ହେଇଯାଉ ତାପରେ ଶୋଇବ।
ହୋଉ।
ଶୋଇବେ ପ୍ରୟାସ ନୁହଁ ଶୋଇବେ ମୁଁ ତ ଗୋଟେ ପୁରା ଏ ମାନେ ସବୁଠୁ ଭଲ କଁ କୁହନ୍ତି ସେଇଟା ହୁଁ ନାଇଁ ଉଦାହରଣ ରେ କଣ କୁହନ୍ତି ଉପାୟ ଦେଲି। କିନ୍ତୁ ଆପଣ ସେଇଟା ତ ଭୁଲି ବି ଯାଇଥିବେ ମୋର ମନେ ଅଛି।
ହଁ ଆପଣ ଦେଇଛନ୍ତି ମୋର ମନେ ଅଛି।
କୋଉଟା କହିଲେ?
ଫୋନ କୁ ଦୂରେଇ ରଖିବା ପାଇଁ।
ହଁ।
ଆଜ୍ଞା।
ଏହେ।
ଆପଣ ଦେଇଛନ୍ତି ଉପାୟ ମୋର ମନ ଅଛି ଯେ କିନ୍ତୁ ଏମ୍ ତି ଦେଖିବା ଆଉ।
ସେଇଟା ଦେଖିବାକୁ ହେଲେ ତ ସରିଗଲା ପାଠ।
ହଁ ହୋଉ ଠିକ୍ ଅଛି ଆଜି ଟିକେ ଜଲ୍ଦି ଶୋଇବି କାଲି ଆଉ ଘଣ୍ଟେ ଜଲଦି ଆଗୁଆ ଉଠିବି କାଲି ସ କରେ ଆମେ ବାର୍ତ୍ତାଳାପ କରିବା।
ହୋଉ।
ଆପଣ ସକାଳେ ଉଠିବେ ତ ବତ୍ ଆପଣ ତ ଉଠି ଯାଉଚନ୍
ଆ ମତେ ଉଠେଇିବା କଥା କୋହୁଛନ୍ତି।
ହେ ପ୍ରଭୁ ଆହୁରି କେତେ ଲେଖିବାର ଅଛି ମୋର କିନ୍ତୁ ମୁଁ ଆଉ ଲେଖିପାରିବି ନାହିଁ।
ଛଡ଼ଦିଅନ୍ତୁ ସୋଇପଡନ୍ତୁ।
ନାଇଁ ନାଇଁ ଲେଖିଦେବି ନାଁ ନଲେଖିଲେ କଣ ହବ କି?
ଏବେ ଆପଣ କୋଉଠି ହଲ୍ ରେ ଅଛନ୍ତି?
ଆଜ୍ଞା। ହଲ୍ ରେ ବସିକି ପାଠ ଲେଖଉଛି ଆପଣଙ୍କ ସହିତ କଥା ହେଇ ମାନେ ଆଜି ଟୋଟାଲ କମ୍ପ୍ୟୁଟର ଶ୍ରେଣୀରୁୁ ଆସିଛିି। ଏକ ଦୁଇ ତିନ ଚାରି। ପାଞ୍ଚ ଛଅ ସାତ ଆଠ ପେଜେ ଲେଖି ସାରିଲାଣି।
ଅଦ୍ୟା ବମ।
ଆହୁରି ଲେଖୁଅଛି ମୁଁ। କାଲି କଣ ଆମର ବିଷୟ ଅଛି ପରୀକ୍ଷା କଲ୍ ବିଶ୍ୱବିଦ୍ୟାଳୟରେ ଆମର ନିଡ୍ ସେମିଷ୍ଟ କେବେ ହବ ଆପଣ କିଛି ଆ ଆପଣଙ୍କ ପାଖରେ ତ କିଛି ଉପାୟ ନଥିବ।
ମିଡ ସେମିଷ୍ଟର ତ ଜାଣନି କିନ୍ତୁ ଆମର ଯୋଉ ଆ ପ୍ରାକ୍ଟିକାଲ ଟି ପହର ଦିନରୁ ଆରମ୍ଭ ହବ।
ହଁ।
ଆଜି ପ୍ରାକ୍ଟିକାଲଟି ଆମର ପଅରି ଦିନରୁ ଆରମ୍ଭ ହବ। ଆଜି ଆମର
ଆପଣଙ୍କୁ କିଏ କହିଲେ ପହର ଦିନରୁ ଆରମ୍ଭ ହବ ବୋଲି ପ୍ରାକ୍ଟିକାଲ?
ଯିଏ ଆମର କରାନ୍ତି ସିଏ ହିଁ କହିଲେ ଯେତେବେଳେ ଆମେ ତାଙ୍କ ସହ ଆ ଟିଫିନ୍ ଖାଉଥିଲୁ।
ଓହୋ ପହରିଦିନ ଠୁ ମାନେ ପହରିଦିନ ତ ଗୁରୁବାର।
ପହରି ଦିନ ଆମର ଅଛି।
ଓହ ଆମର ନାହିଁ ତ।
ଭଲ ହେଲା।
କାହିଁକି ଭଲ ହେଲା?
କାହିଁକି ନା ସେଦିନ ମୁଁ ବିଶ୍ୱବିଦ୍ୟାଳୟ ଯିବି ନାହିଁ।
କାହିଁକି?
କାହିଁକି ନା ମୁଁ କହିଲି ନା ଆପଣଙ୍କ ମୋରେ ବାହାରକୁ ଯିବାର ଅଛି କାଲି।
ସତରେ।
ଆଉ ଆପଣ କଣ ମଜାକ ଭାବୁଛନ୍ତି।
ଆଁ।
ଆପଣଙ୍କୁ ମୁଁ ମଜାକ କାହିଁ କରିବି କହିଲେ? କହିଲି ଘର ଲୋକଙ୍କ ସହିତ ଯିବାର ଅଛି ଆଉ କଣ ତ ଶୁଣି ନାହାନ୍ତି।
ହୁଁ ମୁଁ ବି ଯିବିନି ତା ନାଁ।
ଆପଣଙ୍କର ବୋଧେ ପ୍ରାକ୍ଟିକାଲ ଅଛି ଆପଣ କାହିଁ ଯିବେ ନାହିଁ?
କାଲି ନୁହଁ ମୁଁ ପର ଦିନ କଥା ମାନେ ପର ଦିନ ଗଲେ ଯିବି। କାଲି ଯିବିନି ଶୋଇ ପଡ଼ିବି।
ଚୁପ୍ ଚାପ୍ ପଳେଇବ।
ନାଁ।
ହଁ ପଳେଇବେ ଆପଣ।
ବୋରିଙ୍ଗି ଲାଗିବ।
ଆପଣଙ୍କର ମିତ୍ର ମାନ ସବୁ ଯିବେ ଯେହେତୁ।
ଆରେ ମୁଁ ଗଲେ ସେଇ ମିତ୍ରଟି ତ ଅଛନ୍ତି ଆପଣ ମି ଏମିତି ବି ଆଉ କଣ କହିବି।
କଣ କହିଲେ ଆପଣ?
ସେଇକି ମିତ୍ରଟି ତ ଏବେ ଅଲଗା ରହୁଛନ୍ତି ମୁଁ କଣ କହିବି ଆଉ ସେଇଆ କହୁଚି।
କୋଉ ମିତ୍ରଟି ଆପଣ ଅଲଗା ରହୁଚନ୍ତି ଏମିତି ମୁଁ ବୁଝିପାରୁନାହିଁ।
ସର୍ଯ୍ୟମୁଖି।
ଓ ହୋ ହଁ କାଲି ତ ଯଦି ମୁଁ ଯିବି ନାହିଁ ତ ମୋ ମହିଳା ମିତ୍ରକୁ ବି ମୁଁ ରଖିପାରିବି ନାହିଁ। ଆଉ ସିଏ ତ ତାଙ୍କର ପଳେଇବେ। ତ ଆପଣ ବିଚରା ହଁ ସତ କଥା ଆପଣ ମାନେ ଇଏ ହେଇଯିବେ।
କାଲି ବର୍ଷା ହଉଥିବ ତ, ଆପଣ ସତ କହଲେ କାଲି ସତରେ ଆସିବେନି?
ଆପଣଙ୍କୁ ମାନେ ମୁଁ ମି ମାନେ ଆପଣଙ୍କୁ ମୋ କଥା କାହିଁକି ମିଛ ଲାଗୁଚି ମୁଁ ଜାଣିପାରୁନି।
ନାଇଁ ଏଇଟା ହଠାତ କହିଲେ ତ ସେଥିପାଇଁ ମତେ ମିଠ ଲାଗୁଚି। ନ ମାନେ ଏମତି କିଛି ଥିଲା ଆପଣ ପୂର୍ବରୁ କହିଥାନ୍ତେ କି ମାନେ ସମସ୍ତେ ଥିଲାବେଳେ କି କାଲି ମ ସିନଦି ଦିନ ସେଟା ଦି ଦିନ।
ହୁଁ କଣ କହିଲେ?
ସେଇଟା ବି ଦି ଦିନ ଆସିବେନି ଆପଣ ତ କହିନାହାନ୍ତି ପୂର୍ବରୁ। ହଠାତ୍ କହିଲେ ତ ସେଥିପାଇଁ ମତେ ଟିକେ ମନେ
ହଠାତ୍ କି ନା କଣ?
ହୁ। ହଁ ହଁ ଆସୁନି ସେଇଟା ସେତିକି ଥାଉ।
କଣ ଆସୁନାହିଁ ଆପଣ କଣ କହୁଛନ୍ତି ମୁ
ଆରେ ମାନେ ମୋ ଶବ୍ଦ ଟା ପସୁନାହିଁ ତ ସେତିକି ରେ ଛାଡିଦେଲି।
ଓହୋ।
ଆମର କାଲି ଆପଣ ମୋ ଠାରୁ ଆଜି ଖାତା ନେଲେ ନାହିଁ ଯେହେତୁ ଖାତା ନେଇଥାନ୍ତେ ଆପଣ ଲେଖିଥାନ୍ତେ।
ଆପଣ କାଲି ସତରେ ଆସିବେନି?
ଆଜ୍ଞା। କଣ କହିଲେ ଆପଣ?
ଆପଣ କାଲି ସତରେ ଆସିବେନି?
ମାନେ ଆପଣଙ୍କୁ କଣ ମିଛ ଲାଗୁଚି ମୁଁ ଜାଣିପାରୁନାହିଁ।
ଉ ହୁଁ। ହଉ ଯିବେ କୋଉଠିକି ଆପଣ କଣ ପାଇଁ ଯିବେ?
ଆପଣ ରାମ ମନ୍ଦିର ଜାଣିଛନ୍ତି?
ହଁ।
ହଁ ରାମନ୍ଦର ଯିବୁ।
ଏଇ ରାମ ମନ୍ଦିରେ ଯିବେ ଦି ଦିନ ଯିବେ?
ଆଜି ଏଠାର ରାମ ମନ୍ଦିର ବି ହଁ।
ଆଉ?
ଯଉ ଦରରେ ଗୋଟେ ରାମ ମନ୍ଦିର ଅଛି।
ସେିଇଠିକି ଯିବା ଆପରେ ସେ ଟା ତ ଏଇଟା ତ ନର ମାନେ ସାଧାରଣ କଥା ନୁହଁ ଆପଣ ତ କହିନାହାନ୍ତି କଣ ପାଇଁ?
କହି ନାହିଁ କହି ନାହିଁ ଆଉ ଆପଣଙ୍କୁ ଆଉ କଣ କହିବି?
ନା ଆପଣ ମିଛ କହୁଛନ୍ତି।
ଆରେ ଭାଇ କଣ ଆଉ କହିବି ମୁଁ ଆପଣଙ୍କୁ କହୁଚି ରାମ ମନ୍ଦିର କଥା। ମୁଁ ମୋ ମାମାଙ୍କୁ ପଚାରୁଚି ଆପଣ ଏଇନା ଶୁଣିଦେବେ ଠିକ ଅଛି।
ହଉ।
ମାମା ଆମେ ରାମ ମନ୍ଦିର ଯିବା ନା?
ଠିକ ଅଛି ଆଜ୍ଞା।
ଏଇ ଗୁରୁବାର କହିଲେ। ଗୁରୁବାର କହିଲେ।
ହେ ର ଆପଣ ରଖନ୍ତୁ କଲ୍ ଟି।
ହଉ।